ହଲୋ।
ହାଲୋ ହଁ ଦିଦି କଣ କରୁଚ?
ହଁ ଏଇ ବସିଛି ଆଉ। ଖାଇଆ ପିଆ ସରିଲାଣି?
ସରିଲାଣି।
ଆଜି କଣ ଆମିଷ ହେଇଛି ନା ସାଧା?
ନାଇଁ, ଆମର ଯୋଉ ରବାରେ ଆଇଁଷ ଖାଆନ୍ତିନି, ସାଧା।
ଓହୋ ହୋ ଖାଆନ୍ତିନି। ନା ନା ଆମର ହେଇଛି ମସଲା ଖେଚୁଡି। ତା ସହିତ ମାନେ ମାଛ ତରକାରୀ।
ଓ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇ ସେ ତା ବାବା ଅଛନ୍ତି ତ ତା ବାବାଙ୍କ ସହିତ ଛୁଆ ଦିଜଣ ଯାକ। ଖେଳୁଛନ୍ତି।
ଉଁ କଣ ଖିଆ ପିଆ ସରିଲାଣି ତମର?
ହଁ ହଁ ଘ ମୁଁ ଖାଇସାରିଲି ଖାଇସାରିଲି ସମସ୍ତଙ୍କୁ ଖାଇ ଦେଇିସାରିଲି। ଲାଷ୍ଟକୁ ମୋ ପୁଅକୁ ଖୁଆଇଲି ସେ ଶୋଇପଡ଼ି ଥିଲା ତ।
ଆଉ ଆଉ କଣ? ତମେ କୋଉଠି ଯାଇଥିଲ ବୁଲି? ହଁ ଆମ ଘରେ ଖାଇସାରିଲେଣି ମାମା ମୁଁ ଖାଇସାରିଲୁଣି କେତେବେଳେ।
କଣ ଅଛି ରନ୍ଧେଉଛ?
ଆ ଆଜି ଆମର କଣ ଆଜି ହଁ।
କଣ ରୋଷେଇ?
ଆଜି ଆମର ପଖାଳ ଭାତ ତାପରେ ଆଳୁ ଠୁମ୍ପ। ଖଟା ଆମ୍ବ ଆଉ ବଢ଼ି ବାଦାମ ଏୟା ଆଉ।
ହଁ ବର୍ଷା ତ ପାଞ୍ଚ ଛଅ ଦିନ ପାଞ୍ଚଛଅ ଦିନ ହେଲାଣି ତ ବର୍ଷା ହଉଛି କୁଆଡେ ଆଉ ବୁଲିବାକୁ ଯିବୁ ବାହାରିବୁ ବାହାରକୁ ଏବେ ଟିକେ ଟିକେ କମିଛି ବୋଲି ମୁଁ ଲୁଗା ଟିକେ ସୁଖେଇଛି। ଲୁଗା ବି ଶୁଖିିପାରୁ ନଥିଲା।
ନାଇଁ ଆମ ଇଆଡେ ବର୍ଷା ମାନେ ପ୍ରବଳ ବର୍ଷା ହଉଛି ଇଆଡେ।
ହଁ
ନା ଟିକେ ନା କୁରୁ ଅଧଘଣ୍ଟେ ଘଣ୍ଟେ ଛାଡିଥିଲା ପୁଣି ତାପରେ ଢାଳୁଛି ଯେ ବର୍ଷା ଢାଳୁଛି।
କାଲି ଦିନବେଳେ ତ ଜମା ବି ବନ୍ଦ ଦେଇନି ଘରେ ଖାଲି ଘରେ ମାନେ
କାଲି ଟାଲ ବନ୍ଦ ହେଇନି କାଲିଦିନ ରାତି ଚବିଶ ଘଣ୍ଟା କଲେ ଢାଳୁଛି ଢାଳୁଛି ଢାଳୁଛି ଗଲା ଢାଳୁଛି।
ଆଜି ଟିକେ ଏବେ ଟିକେ କମିଛି ବୋଲି ମୁଁ ସକାଳୁ ଗାଧେଇଲିଣି ଲୁଗାପଟା ଏମିତି ଥୁଆ ହେଇଥିଲା ଏବେ ଶୁଖେଇଛି ଶୁଖେଇଛି ଟି କେ ହେଲେ ପବନ ବାଜି ବାଜିଯିବ।
ହଁ କାରଣ ଖରା ଯୋଉ କଣ କୁହନି ଖରା ହଉନି ଏକରେ ଲୁଗାଗୁଡା ଏମିତି ଗ୍ୟାସ କରିବ।
ହଁ ବା ଗନ୍ଧ ହବ ଆଉ କଣ କରିବା ଆଉ ଯାହାହେଲେ ବର୍ଷା ଦିନ ତ ସେମିତି ଆଉ।
ହଁ।
ଆ ଘର ମାନେ ଏମତି ଭିତରେ କଣ ଜାଗା ନାହିଁ। ଆଁ ଖାଲି ଛୋଟ ଛୋଟ ଜିନିଷ ହେଲେ ପୁଅ ଝିଅଙ୍କର ମୁଁ ହ୍ୟାଙ୍ଗରେ ଶୁଖେଇ ଦଉଛି ମୋ ଲୁ ଲୁଗା କୋଉଠି ଶୁଖେଇବି ସେନ୍ତି ଥୋଇଥିଲି ଏବେ ଶୁଖେଇଛି।
ସେଇ କଣ କରିବ।
ଆଜି ଆମର ପୁରା ମସଲା ଖେଚୁଡି ଯୋଉ ହେଇଛି ଆମର ପୁରା ଦିବେଳ ପାଇଁ ହେଇଯାଇଛି। ସକାଳେ ବି ଖାଇଛୁ ସକାଳୁ ମାନେ ଏବେ ଦିପର ଟାଇମ୍ ରେ। ପୁଡ଼ା ଟା ଅଛି ସମସ୍ତେ ରାତିରେ ବି ହେଇଯିବ ଆମର ଆଉ ଆଜି ଆମ ରୋଷେଇ ନାହିଁ। ଖାଲି। ମାଛ ଆମର ଫ୍ରିଜ ରେ ଥୁଆ ହେଇଛି ଲୁଣ ହଳଦୀ ଗୋଳା ହେଇକି ଥୁଆ ହେଇଛି। ସେଇଗୁଡାକ ହି ଗରମ ଗରମ ଭଜା ହବ ଭଜା ଖାଇବେ ସବୁ ଆଉ। ମାଛ ଭଜା ହବ ବାସ ସେତିକ। ଆଉ ନହେଲେ ରୋଷେଇ ଆଉ କିଛି ହ। ହଁ ଝିଅ ପୁଅ ଖେଳୁଛନ୍ତି ଶୋଉନାହାନ୍ତି ଏ ପୁଅଟା ଟି ଟିକେ ଶୋଇଲେ ମୁଁ ଶୋଇ ପଡନ୍ତି ଇଏ ନିଜେ କଣ କରୁଛି ନା ଆଗୁଆ ଶୋଇକି ଉଠି ପଡୁଛି।
ଓ ହୋ
ଆଉ ମୁଁ କାମ ସାରିକି ଆସିବି ଯେତେବେଳେ ଆଉ ସେ ଶୋଇବନି।
ଓହୋ ଏମିତି।
ସବୁଦିନ ତାର ସବୁଦିନ ସେମ ଆଉ ଦିପହର କଣ ରାତିରେ ଯେମିତି ଗୋଟେ ରାତି
ହଁ ସେ ରାତି ବେଳେ ବି ଜଲ୍ଦି ଶୋଇ ପଡୁଚି।
ରାତିରେ ଜଲ୍ଦି ଶୋଉନି କେ ସେଇ ଉଠୁଥିବ ସେ ଚାରିଟା ପାଞ୍ଚଟା ବେଳକୁ ଉଠୁ ଥିବ ତାପରେ ଖେଳି ଖେଳି ଦଶଟା ଏଗାରଟା ବେଳେ ଶୋଇବା କଥା। ସେ ଜମା ତାକୁ କେମିତି କେଜାଣି ନିଦ ହଉନି ସେ ଶୋ ନିଦ ହେଲା ବେଳୁ ସବୁଦିନ ଗୋଟେ ସାଢେ ବାରଟା ଗୋଟେ।
ଓହୋ ସାଢ଼େ ବାରଟା
ହଁ। ପୁଣି ହଁ ସକାଳୁ ପୁଣି ସକାଳୁ ଉଠି ପଡୁଛି। ସେଠୁ ହଇରାଣ କରିବ କରିବ ସେଠୁ ଖେଳିବ ଖେଳିବ ସେଠୁ ତାପରେ ପୁଣି। ଏଗାରଟା ବେଳୁ ଶୋଇ ପଡିବ‌ ସିଏ। ତାପରେ ତମେ ଯେତେବେଳେ କାମ ସାରିକି ଗୋଟେ ସାଢେ ଗୋଟେ ବେଳେ ଶୋଇବାକୁ ଆସିବ ସେ ଉ ଉଠିପଡ଼ିବ ଏଇୟା ତ ସବୁଦିନ ଏଇ ଉଠି ପଡିଛି ଯେ। ଏଠି ଚଢେ ଝରକାରେ ଚଢେ ଏଇଟା ଟାଣେ ସେଇଟା ଟାଣେ ତାର ଚାଲିଛି ଆଉ।
ହଁ‌।
ଆଉ କଣ? ଆଉ ଘରେ କିଏ କିଏ
ଆଇଥିଲା ରଜ ଘରେ ମୋ ମାମା ମୁଁ। ‌ରଜ କୁଆଡେ ଯାଇଥିଲା ବୁଲିବାକୁ?
ରଜ ତ ବି ସେମିତି ବର୍ଷାରେ ଗଲା ରଜ। ମାନେ ଖାଇଛୁ ଭଲ ଭଲ ଜିନିଷ ବହୁତ ବଢିଆ ଘରେ ହେଇଥିଲା ପି ପିଠା ପଣା ପୋଡ ପିଠା ଆଁ ସୁଜି କାକରା ଆରିଶା ବରା ଦହିବରା ସବୁ ହେଇଥିଲା ହୁଁ। କିନ୍ତୁ ଖାଦ୍ୟ ଖାଇଛୁ କିନ୍ତୁ ବାହାରକୁ କୁଆଡେ ବୁଲିବାକୁ ଯାଇପାରୁଲୁନୁ ୟେସ। ରଜ ପହିଲି ରଜ ଦିନ ସ ହଁ ସନ୍ଧ୍ୟା ବେଳେ ଯିବୁ ବୋଲି ଭାବୁଥୁଲୁ ଏଇ ରଜ ମହୋତ୍ସବ ପଡିଥିଲା। କିନ୍ତୁ ବର୍ଷା ଏତେ ଯେ ସେ ରଜ ମହୋତ୍ସବ ଭିତରେ ପୁରା କାଦୁଅ।
ହଁ ବା।
ଆଉ ଏଇ ଛୋଟ ଛୁଆ ଧରିକି କିଏ ଯିବ ଗୋଡ଼ ଖସିଗଲେ ସେଠୁ ପଡିଜାଇଥିବ ଆଉ ତ ଏବ ଏଇ ବର୍ଷା ହେଲେ କଣ ଭଲ ଲାଗିବ ଛୁଆ ଧରିକି ଯିବାକୁ ଭଲ ପାଗ ହେଲେ ଗୋଟେ ଯିବୁ ବାହାରକୁ ବୁଲିବା ପାଇଁ। ଆଉ ବର୍ଷା ହେଇ ପୁରା ଜାଗା ଗୁଡାକ ପୁରା।
ଗାଡ଼ି ତ ନେଇକି ଯିବାନି। ଗଲା ନାଦୁଛି ନାଦୁଚି ନାଦୁଚି କଟକରେ ତ ପାଣି କୁଆଡେ ଭାସୁଛି।
ହଁ ହଁ ଏ ସବୁ ପାଣି ହୋଇଗଲେ ନା ଆମର ବି ଏଇ ଯୋଉ ଚାରି ଆମ ଘର ଟା ଯୋଉ ଅଛି ସେଇ ଚାରି ପାଖ ସାଇଡ ଗୁଡା ଏଇନା ଟିକେ ପାଣି ହେଇଗଲାଣି ମୁଁ ଛାତ ଉପରକୁ ଯାଇଥିଲି ଯେ ଦେଖୁଥିଲି ପାଣି ହେଇ ଖାଲି ବେଙ୍ଗ ବୋବଉଛି କଁ କାଁ କଁ କାଁ ସେ ପାଣି ଭିତରୁ ବୋବ
ବେଙ୍ଗ ଯୋଉ ବର୍ଷା ହୁଏ।
ହଁ ଆହୁରି ଅଧିକା ହବ ବର୍ଷା ବର୍ଷା ଅଧି କା ହୁଏ ବା ସବୁ ଯୋଉ ବାମୁଁଣୀ ବେଗ କୁହନ୍ତି ସେଇଗୁଡା ବୋବୋଉଛନ୍
ସେ ବା ବେଙ୍ଗ ବୋବେଇଲେ ବର୍ଷା ହୁଏ ତମେ କୋଉ କୋଉ ମନ୍ଦିର ଯାଇଥିଲେ ବୁଲିବା ପାଇଁ।
ବୁଲିବା ପାଇଁ ମୁଁ ମାନେ‌ ମୁଁ ଓଡିଶା ଭିତରେ ବୋହୁତ କମ ଜାଗା ବୁଲିଛି ଓଡିଶା ବାହାରେ ବୁଲିଚି। ଭିତରେ ବୋହୁତ କମ୍ ଜାଗା ବୁଲିଚି। ମୁଁ ମାନେ ବୁଲିଚି କିନ୍ତୁ କମ୍ ଜାଗା ବେଶୀ ନୁହେଁ ସମ୍ବଲପୁର ଯାଇଚି। ଏଇଠୀ ବିରଜା ଯାଇଛି ଆଉ
ହୁଁ ଆଉ ଯାଇଚି କାକଟପୁର୍ ମଙ୍ଗଳାଙ୍କ ପାଖକୁ ଯାଇଛି ଣୁ ସାରଳା ହଁ ହଁ ସେଟା ଟିକେ ଛୋଟୋ ଥିଲି ଯାଇଥିଲି। ଆଉ ସାରଳା ମନ୍ଦିର ଯାଇଚି।
ଅଁ ମୁଁ ତ ମେନ୍ ଆମ୍ ଆମର ବିରଜାମା ଆ ବିରଜା ମା ମନ୍ଦିରକୁ ଯାଇଚି ଦିଥର ତାପରେ ତାରିଣୀ ଘଟ ତୁ ବୈତରଣୀ ତ ବୋହୁତ ଥର ଯାଇଚି ଛୋଟୋ ବୋଳେ ବୋହୁତ ଥର ଯାଇ
ହଁ ସେଇ ଛୋଟୋ ବୋଳେ ଯାଇଛି ମୁଁ ଏବେ ମାନେ କୋହୁଚି ମୁଁ ଏଇ ବାହାଘର ପରେ ଖାଲି ପୁରୀ କୋଣାର୍କ ଏଇ ସବୁ ଯାଇଚି କିନ୍ତୁ ଓଡିଶା ବାହାରକୁ ଯାଇଛି ଏ ଭିତର ବୋହୁତ କମ ତାପରେ କୋରୋନା ପରଠାରୁ ଟିକେ ବୁଲାବୁଲି ବୋହୁତ୍ କମିଗଲା ଆଉ ଏବେ ମାନେ ଡର ଗୋଟେ ମନରେ ଆସିଗଲା ଆରେ କୁଆଡେ ଗଲେ ଆଉ ମୁଁ । ଫୁଣି ଇଏ ଆସିବ କି କଣ ତାପରେ ଏବେ ଛୋଟୋ ଛୁଆ ଛୋଟୋ ଛୁଆ ହେଲା ରେ ଛୋଟୋ ଛୁଆଙ୍କୁ ନେଇକି କୁଆଡେ ଯିବ ଟିକେ ବଡ ନହେଲା ପର୍ଯ୍ୟନ୍ତ ତମେ କୁଆଡେ ବୁଲି ପାରିବନି।
ହଁ।
ସେତେବେଳେ ବାହାର ଖାଇବା ସିଏ ଖାଇପାରିବନି। ହଜମ କରିପାରିବନି। ଏଇଟା ହେଲା ଅସୁବିଧା ଆଉ ତମେ କେତେ ମାନେ ସେଇ କି ଦିନ ବୁହା ମିନିମମ୍ ।
ହଁ ବାହାରକୁ ଗଲେ ତ ସାତ ଆଠ ଦିନ ତ ଯିବନା କେତେ ଦିନ ତମେ
ହଁ।
ବାହାର ବୋଲି ନିଜେ ଡବା ଖାଇବା ଦେଇକି ତାକୁ ରଖିବ ସେଟା କେମିତି
ହଁ ସିଇ ଟିକେ ମାନେ କଁ କୁହନି ସେ ଟିକେ ମାନେ ଛଅ ସାତ ବର୍ଷର ହେଇଗ ଲେ ଖାଇଲେ ବି ଚଳିବ ବାହାର ଖାଦ୍ୟ।
ହଁ ହଁ ସିଏ ଘର ସିଜା ଭାତ ଘର ଭାତ ଖାଉଛି। ବାହାରର ଟାଣ ଜିନିଷ ଖାଇପାରିବନି ନା। ଆମେ ଘରେ ଯୋଉ ଘରେ ଆମେ ଯୋଉ ଦୋ ରନ୍ଧା ଭାତ କରୁଛୁ ମାନେ ଥରେ ଭାତ ରନ୍ଧା ହେଇ
ସିଏ ତ ଖାଉଥୁବ କଣ ଭାତ ଏଇ ଗାଜର ବିଟ ସିଜା ଆଉ କଣ
ହଁ ଗାଜର ହିତ ଅମୃତ ହଁ ଅମୃତ ତଭଣ୍ଡା ସେଉ ଆଉ କ ଦଳି ବେଳେ ବେଳେ ଦିଏ ଆଉ କଞ୍ଚା କଦଳି। କଞ୍ଚା ଆଉ ଏ ସଖାଳୁ ଖାଉଚି ଚୁଡା ଗୁଣ୍ଡ ଖାଉଛି। ତାପରେ ଗୋଟେ ନେଷ୍ଟମ ରାଇସ ଅଛି ଖାଏ ରାତିରେ ସେରଲାକ୍ ଖାଏ।
ହଁ
ସେଇ ତ ଆଉ ଛଡ଼ ଘରେ ସମସ୍ତେ ଶୋଇପଡିଚନ୍ତି ନା
ନାଇଁ ଘରେ ଶୋଇନାହାନ୍ତି ମୋ ମାମା ଏଇଠି ଆମର ରୋଷେଇ କରୁଚି ପନିର ତରକାରୀ ହବ୍ ହବ ରାତି ପାଇଁ।
ଏବେ ଠୁ କରିଦେବେ।
ହଁ! କାରଣ ଆମର ଦୋକାନ୍‌ ଅଛି ତ, ଦୋକାନ୍‌ ଖୋଲା ହବ। ଚାର୍ଟା ବଳେ, ସେଇ ଯୁଗୁରୁ ଜଲ୍ଦି କର୍ଦବା।
ଦେଲେ ବି ଯେତବଳେ ଖାଇବ, ଭାତ ନା ରୁଟି?
ନାଇଁ ରୁଟି, ଭାତ ଆଜି ପଖାଳ ଭାତ ଥିଲା। ଆଉ ମାନେ ଭାତ ହେଇନି, ରୁଟି ହବ ରାତିକି। ରୁଟି ବନା ତର୍କାରୀ ଆଉ।
ଆଇଁଷ କ'ଣ ସବୁଦିନ ଖାଇଲେ ଭଲ। ଏମିତି ଦିନେ ଅଧେ ମଝିରେ
ଜଣେ ଜଣେ ବଲ୍ ପାନ୍ତିନି, ଜଣେ ପନିର୍ ଭଲ୍ ପାଆନ୍ତିନି। ସେଇ ଝୋଳ ଆଳୁ, ମୋ ଝିଅ ଟା ବି ଖାଏନି। ପନିର୍ ଖାଇବନି, ଖାଲି ଝୋଳ ଆଳୁ ଖାଇବ।
ନାଇଁ, ମୁଁ ତ ପନିର୍ ମତେ ଭଲ୍‌ ଲାଗେନା, ଜମା ମୁଁ ପନିର୍ ଖାଏନା। ଇଏ ଖାଇଦେବି। ଚିକେନ୍‌ ହେଲେ ଖାଇଦେବି, ଆଇଁଷ ହେଲେ ଖାଇଦେବି। ଖାଇବି ଯେ ଅଳ୍ପ ଖାଇବି, ଟିକେ ବେଶୀ ନୁହଁ। କିନ୍ତୁ ତଥାବି ପନିର୍ ଟା ଏତେ ଭଲ୍ ଲାଗେନି।
ହଁ! ପନିର୍ ଟା ପୁଣି ସାଦା ତର୍କାରୀ ବନେଇଲେ ଯାହା। ତାକୁ ଟିକେ ଆଉ ଟିକେ ଚିଲି ଫିଲି ବନେଇଲେ ଭଲ୍ ଲାଗିବ।
ପନିର୍ ଟା କ'ଣ କୁହନି ପିଆଜ, କ୍ୟାପ୍ସିକମ୍ ଦେଇ କରିବ। ଚିଲି ସକ୍ସ, ପଟାଟୋ ସକ୍ସ ଭଲ୍‌ ଲାଗେ ସେଟା।
ହଁ! ଏଟା ବି ଭଲ୍‌ ଲାଗିବ, ଆଉ ଯେତେ ପ୍ରକାର ପନିର୍ ଭୁଜିଆ ସେଟା ବି ଭଲ୍‌ ଲାଗିବ। ଯେ ବନେଇଲେ ଏତେ ମାନେ, ବି---ବିଭିନ୍ନ ପ୍ରକାର ଭଲ ଭଲ ଲାଗିବ।
ହୁଁ ହୁଁ। ଆଉ କଣ, ଏଇ ଖବର ଆଉ ସବୁ। ଆଉ ସବୁ ଭଲ?
ହଁ! ଭଲ ଆଉ। ହଉ ମୁଁ ରଖୁଚି, ପଛ୍ରେ କଲ୍ କରିବି।
ତମେ ଯାଅ କ'ଣ କର, ପଛରେ ଫୋନ୍ କରିବା ଆଉ ହଉ।
ହଁ ହଁ ହଁ!